ଲୋ
ହାଲୋ।
ମ୍ୟାଡାମ୍ ଭଏସ୍ କ୍ଲିଅର୍ ଶୁବୁଚି।
ହଁ ହଁ ଭଏସ୍ ଶୁବିଲା। ଆଉ କଣ କରୁଥିଲେ।
ମୁଁ ତ ଏଇଠି ଟିକେ ସଜବାଜ ହଉଥିଲି ଆପଣ କଣ କରୁଥିଲେ। ଆଜି ଟିକେ ବାହାରକୁ ଖାଇବାକୁ ଯିବାର ଅଛି ତ।
ଅ ହୋ।
ବାହାରକୁ କେତେ ଦିନ ହେଲା ନାଇଁ ନାଇଁ ଭୋଜି ନାଇଁ ନାଇଁ ନାଇଁ ଭୋଜି ନାଇଁ କେତେ କେତେ ଦିନ ହେଲା ବାହାରକୁ ଖାଇବାକୁ ଯାଇନୁ ତ ସେମିତି ବାହାରକୁ ଖାଇବାକୁ ଯିବୁ ଆଉ
ଓହୋ ଏମତି ସବୁ ପର ମାସରେ ଯାଆନ୍ତି କି କେମିତି କଣ?
ହଁ ସେମିତି ଯେତେବେଳେ ଇଚ୍ଛା ହୁଏ ଟିକେ ଏମତି ବାହାରକୁ ସାଙ୍ଗ ମାନଙ୍କ ସହିତ।
ଓହୋ ଓହୋ ସାଙ୍ଗମାନଙ୍କ ସହିତ ତାହେଲେ କଣ ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ମତେ ତ ନନ ଭେଜ ଭଲ ଲାଗେ ଆପଣଙ୍କୁ କଣ ଭଲ ଲାଗେ?
ଭଲ ଲାଗେ ମୁଁ ନନ ଭେଜ ଖାଏନି।
ଆପଣ ନନଭେଜ ଜମା ଖାଆନ୍ତିନି ନା?
ନା ନା ଜମା ବି ଖାଇନି।
ଓ ହଁ। ମତେ ତ ମତେ ତ ନ ନନଭେଜ ର ମତେ ଚିକେନ ଉପରେ ଯାହା ଆଇଟମ ମତେ ଭଲ ଲାଗେ। ଅଣ୍ଡା ଭଲ ଲାଗେ ଚିଙ୍ଗୁଡି ଭଲ ଲାଗେ ମତେ ମାଛ ସେ ଏତେ ଭଲ ଲାଗେନି ଆ ମଟନ୍ ବି ଭଲ ଲା ରେ ମାଛ କଙ୍କଡା ଏସବୁ ମତେ ଭଲ ଲାଗେନି ଯୋଉ ଯୋଉ ସମୁଦ୍ର ଜିନିଷ ସବୁ ମତେ ହେତେ ଭଲ ଲାଗେନି। ମାନେ ମତେ ଚିଙ୍ଗୁଡି ଭଲ ଲାଗେ କିନ୍ତୁ ସେ କଙ୍କଡା କଙ୍କଡା ଏସବୁ ମଧ୍ୟ ତ ଭଲ ଲାଗେନି।
ଆହୋ କଙ୍କଡା ତ ବହୁତ ଲୋକ ତ ବହୁତ କଙ୍କଡା ହିଁ ବେଶୀ କିଛି ଲୋକ ଖାଆନ୍ତି କଙ୍କଡା ଚିଙ୍ଗୁଡି ଉ
କଙ୍କଡ଼ା ତ ବହୁତ ପଇସା ଦେଇକି ଖାଆନ୍ତି କିନ୍ତୁ ମତେ କଙ୍କଡା ଜମା ବିଲକୁଲ ବି ପସନ୍ଦ ନୁହେଁ। ମାନେ ପସ ସନ୍ଦ ନୁହେଁ ମୁଁ ଖାଇ ଜାଣେନି। କଙ୍କଡ଼ାସ
କଙ୍କଡା ତ ଏକାଥରେ ତାକୁ କଙ୍କଡା ତ ଭଲ କିରି ଏକାଥ ବଡ ପି ଧରିବ ପୁରା ଦେବେ ପୁରା କଡ଼କଡ କରିକିରି ପୁରା କାମୁଡିକିରି ଖାଇ ଦେବେ ଯେ ତାର ଯୋଉ ମାଂସ ଟା ପଳେଇବ ଭିତରକୁ ଏକାଥରେ ତ ପୁରା ଟେଷ୍ଟ କି ଲାଗିବଁ ହଁ ଖାଇ ଜାଣିନାହାନ୍ତି ହୁଁ ହୁଁ
ହଁ ଖାଇ ଜାଣିନି ମତେ ସେଇଥିପାଇଁ ମାଛ ଥବି ମୁଁ କଣ୍ଟା ବାଛି ପାରେନି ବୋଲିକି ଛୁଆବେଳୁ ମୁଁ କଣ୍ଟା ବାଛି ପାରେନି ସେଇଥିପାଇଁ ମତେ ମା
ମାଛ ତ ଦି ଚାରି ପିସ୍ ଏକାଥରେ ଧରିବ ଗ୍ରାଇଣ୍ଡିଙ୍ଗ୍ କରି ଟିକେ ଦେଖ୍ କୁ ଛତୁଆ ଭଳିଆ ଖାଇବ ବଢ଼ିଆ ଆହୁରି ଲାଗିବ କଣ୍ଟା ବି ଏକାଥରେ ଗ୍ରାଇଣ୍ଡିଙ୍ଗି ତମ ପେଟରେ ବି ବଢିଆ ରହିବ ଏକାଥରେ ତାକୁ ପୁରା ଗ୍ରାଇଣ୍ଡିଙ୍ଗ୍ କରିଦବ ଟିକେ ଭଲକି ମସଲାମସଲି ଦେଇକିରି ଗ୍ରାଇଡିଙ୍ଗ୍ ଗଦଲା କିଛି ଚଟନ୍ ଭଳିିଆ ହେଇଗଲା ଖାଇବ ଖାଇ ଚାଲିବା ସବୁ ଜିନିଷ ଖାଇବ
ଆପଣଙ୍କଘରେ କେ ଖାଆନ୍ତିନି ନା କେବଳ ଆପଣ ଖାଆନ୍ତିନି?
ଆମ ଘରେ ସମସ୍ତେ ଖାଆନ୍ତି ମୁଁ ଖାଏନି।
ଅଁଅଁ ତାହେଲେ ରନ୍ଧାବଢା ତ ଆପଣ କରୁଥିବେ?
ନ କଲେ ମାଆ ଶାଶୁଘର କଥା ଏକାଥରେ ଗେଟ୍ ଆଉଟ୍ ବାହାର ବାହାର କରିଦେବେ କିଏ ସମ୍ଭାଳେ ସେ କଥା ମୁଁ ସେଥିଲାଗି ରୋଷେଇ ସେ କୋଉଉଉ ସାଧାଟା ପଛେ ନ କରି ଜାଣିଛି ବାକି ସେ ଆଇଁଷଟା ବେଶୀ କରି ଜାଣିଛି କାଇଁ କହିଲ? କାଳେ ବାହାର ବୁହୁରି କରିଦେବେ ସେଇଆକୁ କିଏ ମୁଁ ଘରେ ରହିବାକୁ ଚାହୁଁଛି ବାହାରେ ରହିବାକୁ ଚାଁହୁନି ହିଁ ହିଁ ହିଁ ହାଁ ହାଁ ହାଁ
ଆଉଉ ଆପଣ ଆପଣଙ୍କୁ ରାନ୍ଧିଲା ବେଳେ ଅସ୍ ଅସନା ଲାଗେନି କି? ନାଇଁ ମୁଁ ଖାଏନି ଏ ସ୍ମେଲରେ ମୁଁ କେମିତି ରହିବି ଗନ୍ଧ ଗୋଟେ ହୁଏ ଆଇଁଷ ନା
ଆଇଁଷଟା ହୁଏ ଯେ ବାଇ କି ରାନ୍ଧିଲା ବେଳେ ମତେ ଯେତିକିଇଇ ଲାଗେନି ଖାଇ ସାରିଲା ପରେ ସେ ଯୋଉ ସ୍ମେଲଟା ଆସେ ସେଇ ରୁମଭୁମରୁ ମତେ
ହଁହଁହଁ ହଁଅ ସେଇଟା ତ ଆମେ ଖାଇଲେ ଲୋକଙ୍କୁ ବି ସେ ସ୍ମେଲଟା
ହଁ ହଅଅ ବାକି ରାନ୍ଧିଲା ପରେ ମୁଁ ତ କେମିତି ରାନ୍ଧିବି ମୁଁ‌ କହି ମୁଁ ଭାବି ଯେତେବେଳେ ରାନ୍ଧି ମୁଁ କେମିତି ଭଲ ରାନ୍ଧି ମତ୍ ଟିକେ ଟିକେ ଯେତେବେଳେ କହିଦିନ୍ତି ଏଇଟା ବଢିଆ ହେଇଛି ମତେ ସେଇଟା ଖୁସି ଲାଗେ ମୁଁ ତ କେମତି ଭଲ ହବ ଅଧିକ ଭଲ ହବ ସେଇଥିରେ ଲାଗି ଆଉ କିଏ ବାସନା ଆଉ ଇଏ କର୍। ହୁଁ ହୁଁ ଆଉ କଣ କୁହନ୍ତୁ? ଆଇ ଯିବେ ଆଉ ଆଜି ପୁରା ନନଭେଜ୍ ପୁରା ଖାଇ ଧୋଇଦେବେ ଆଉ
ହଁଅଅ ଆଜି ପୁରା ଖାଲି ନନଭେଜ୍ ଖାଇବି। ଯାଇକି ଖାଲି ସେ ନାନ୍ ଚିକେନ୍
ଟିକେ କମ ଖାଇବେ ସବୁ ଜିନିଷ ଯାହା ଖାଇବେ କମ ଖାଇବେ ନହେଲେ ତାକୁ କିଏ ପାରେ ସେ ଯୋଉ ଯିବା ଆସିବା ବା
ଜାଣିଛନ୍ତି ଏବେ କିଛି ଦିନ ଆଗରୁ କଣ ହେଇଥିଲା ମୋ ସହିତ ମୁଁ ରାତିରେ ମୁଁ ରାତିରେ ଚିକେନ ଖାଇଲି ମୁଁ କହିଲି ହଁ ଚିକେନ ଖାଇଲେ କଣ ହବ? ଚିକେନ କଷାଟା ହେଇଥିଲା ଆଉ ଟାବେଳେ ଚିଙ୍ଗୁଡି ହେଇଥିଲା ମୁଁ ଖାଇ ନଥିଲି। ତ ରାତି ରେ ତେ ମୁଁ ବସ୍ ଛୋଟିଆ ପିସ୍ ଗୋଟେ ଚିଙ୍ଗୁଡ଼ି ଖାଇଲି ଆଉ ମୋ କାକା ଜଣ ହେବେ ସେ ଗୋଟେ ବଡ ପିସ୍ ଚିଙ୍ଗୁଡି ଖାଉଥିଲେ ତା ଦେହରୁ ସିଏ କହିଲେ ମୁଁ ଆଉ ଖାଇବିନି ମତେ ଅସନା ଲାଗୁଛି।
ଅ ହୋ
ତ ସେ
ଚିଙ୍ଗୁଡି ଖାଇକିରି ଅଧାରୁ କେମତି ଅସନା ଲାଗୁଛି।
ହଁ ସେ ବଡ ବଡ ଚିଙ୍ଗୁଡି ଟା ନା ତ ସିଏ ଗୋଟେ ଅଜବ ପ୍ରକାର ଲୋକ କ ସିଏ ତା ଦେହରୁ ଫାଳେ ମତେ ଦେଇଦେଲେ ମୁଁ କହିଲି ମୋର୍ ତ ଚିଙ୍ଗୁଡି ଭଲ ନାଇଁ ନାଇଁ ସେ ଆଗରୁ ଦି ଚାରି ଟା ଖାଇ ଦେଇଥିଲେ ଫେରେ ଲାଷ୍ଟ ଆଉ ଗୋଟେ ଖାଇ
ସେଟା ଖାଇପାରୁ ନାହାନ୍ତି ନା
ସେଇଥିପାଇଁ ଅସ୍ ନାଁ ଲାଗୁଛି ବାହାନ ସେଇଟା ନୁହଁ। ମୁଁ କହିଲି ମୁଁ ଗୋଟେ ଖାଇବି ଅଧିକା ଖାଇବିନି ଆଉ ସେଇଥିରୁ ମୁଁ ଫାଳେ ଖାଇଲି
ସେଇଟା ସିନା କହିଥାନ୍ତେ ମୁଁ ଆଉ ଖାଇପାରିବିନି ମୁଁ ଖା ତମେ ନେଇକି ଖାଇଦିଅ ଏଇଟା ଚିଙ୍ଗୁଡିକି ଗୁଡାଏ ଏ ଖରାପ ଲାଗିବନି ଶୁଣିଲେ।
ହଁ ହଁ ହଁ ଚିଙ୍ଗୁଡିର ଖୁମାନ ହେଲା।
ଆପମାନ ହେଲା ନା ନାଇଁ।
ହଁ ତ କଣ ହେଲା କି ମୁଁ ଆସିଲି। ମୁଁ ଖାଇଦେଲି ଆରାମ ସେ ରାତିରେ କିଛି ହେଲାନି। ସକାଳୁ ତ ଉଠିଚି ମୁଁ। ଉଠିକି ମୋ ପେଟ ଗଡ ବଡ ଲାଗିଲା। ମୁଁ କିଛି ଖାଇ ନଥିଲି। ସେ ଖାଲି ଯୋଉ ହଁ ଚିଆ ସିଡ୍ସ୍ ଟିକେ ପିଇଥିଲି। ମୁଁ ସବୁବେଳେ ସଖାଳେ ପିଏ। ଚିଆ ସିଡ୍ସ୍ ହଁ ଅ ତ ସେଇଟା ପିଇବାଟା ଠିକ। ହଁ ସେମତି ମାନେ ଯାହାକୁ ଚିଆ ସିଡ୍ସ୍ ଠାରୁ ଭଲ ଯୋଉ ଆମର ବେସିଲ୍ ସିଡ୍ସ୍ ଟା। ମାନେ ମତେ ସେଇଟା ଭଲ ଲାଗେ ଅଧି ର ତ ମୁଁ ସେଦିନ ଚିଆସିଡ୍ସ୍ ପିଇଥିଲି। ସଖାଳୁ ମୁଁ କହିଲି କଣ ପେଟଟା ଗଡ ଗଡବଡ ଲାଗୁଛି ଏବେ କିଛି ଆଉ ଖାଇବିନି। ତାପରେ ତ ଆଉ। ତାପରେ ମୁଁ ଦୌଡିଛି ଲାଟିନ।
ସେ ଗୋଟେରେ ରହିଗଲା କି। କି ଆଉ ହେଲା।
ନାଇଁ ନାଇଁ ଗୋଟେରେ କୋଉଠି ରହିଯିବ।
ଚିଙ୍ଗୁଡ଼ିର ନିଶ ଦାଢି ତାର ଚୋ ପା ତାର ମାସ ସବୁ ବାହାରି ଆତକୁ ସେ ତମକୁ କରିଥାଉ ଆଉ
ମୁ ମୁଁ ଏକାଥର ପାଞ୍ଚ ଥର ଯାଇଛି। ମୁଁ ବା ଆଉ ସେଇଥିପାଇଁ ଗାମୁଛା ପିନ୍ଧିକି ବସିଲି।
ସେ ଲାଟିନ୍ ଟା ଖାଲି ଚିଙ୍ଗୁଡି ଚିଙ୍ଗୁଡି ଗନ୍ଧେଇଲାଛି।
ଛି ଛି ଇସ୍ ଚିଙ୍ଗୁଡିର ଅପମାନ ନେଇଚ ଯେତେବେଳେ ଚିଙ୍ଗୁଡି ବି ତମର ଅପମାନ ନବ ନା ନାଇଁ ବଦଲା ନବ ସେ
ମୁଁ ତ ସେଦିନ ମୁଁ ତ ସେଦିନ ଜମା ପ୍ୟାଣ୍ଟ ଆଉ ପିନ୍ଧିଲିନି ମୁଁ କହିଲି ଯଦି ହେଇଯିବ। ମୋର ଧୋଇବ କିଏ ମୁଁ ସେ ଗାମୁକ ଆଡେ ଗୋଟେ ପିନ୍ଧିକି ବସିଛି। ଗାମଛାଡେ ଗାମ ଛା ହେଇଗଲେ ଫୋପାଡ଼ିଦେବି।
ହୁଁ।
ଚିଙ୍ଗୁଡ଼ି ଇ ଖାଇବାର ପରବର୍ତ୍ତୀ ଅବସ୍ତା
ହଁ।
ଅ ହ। ଖରା ଦିନେରେ ଜମା ଚିଙ୍ଗୁଡି ଖାଇବା କଥା ନୁହଁ।
ହଁ ସତ କଥା ମୁଁ ଗୋଟେ ମଜା ନେଇଗଲି ଆଉ ତାପରେ ଠାରୁ ଆଉ ଖାଇବିନି ଗୋଟେ ନାମ ତ ନେଇଚି। ଆଉ ଖରା ଦିନେ ଖାଇବିନି ଶୀତ ଦିନେ ଯେତେ ପାରିବି ସେତେ ଖାଇଦେବି।
ହଁ। ଚିଙ୍ଗୁଡି ଖାଇଚ ଖାଇଚ ତା ଚୋପା ସହକାର କେ ଖାଇଛ ଆଉ। ଚିଙ୍ଗୁଡି ଖାଇଲେ ତ ପୁରା ଲାଟିନ୍ ଯିବାଟା ହିଁ ସାରା। ଅତି ଲୋଭ କଲେ ଚିଙ୍ଗୁଡି ଖାଇବ ଆଉ ଚିଙ୍ଗୁଡି ଖାଇସାରିଲା ପରେ ଚିଙ୍ଗୁଡି ପରେ ଚିଙ୍ଗୁଡି ତା ପରେ ଯୋଉ ଅବସ୍ ତା ଟା ହୁଏ ସମସ୍ତଙ୍କର ପ୍ରାୟ ମୁଁ ଶୁଣିଛି ଚିଙ୍ଗୁଡି ଖାଇକରି ମୋର ଆଜି ଏଇ ଅବସ୍ତା ହଁ। ଚିଙ୍ଗୁଡିଆରେ ଖାଉଚ କାହିଁକି ଝାଡା ଚ କାଇଁକି ମୁଁ ତ ସେଇ କଥା ତଁ ସମସ୍ତ କୁହେ ଯେ କାଇହିଁ ଖାଇବ ତାହେଲେ ସମସ୍ତେ କୁହନ୍ତିି ଚିଙ୍ଗୁଡ଼ି ଖାଇଲେ ଝାଡ଼ା ତାହେଲେ କାଇଁ ଖାଉଚ?
ଚିଙ୍ଗୁଡି ଚିଙ୍ଗୁଡି ଟା ଯୋଉ ଟେଷ୍ଟ
ସେ ଟେଷ୍ଟ୍ ଆଉ କୋଉଠି ମିଳିବନି।
ସେଇ କଥା ତ ସିଏ ଯୋଉ ଟେଷ୍ଟ୍ ପାଇଚି ସେ ଝାଡ଼ା ହୋଉ ସାଲାନ୍ ଦି ଚାର୍ ଟା ଲାଗିଲେ ବି ସି ସେ ଜିନ୍ଷଟା
ହଁ ଆପଣ ଥରେ ଟ୍ରାଏ କରିକି ଦେଖନ୍ତୁ।
ପ୍ରାୟ ତ ହେଇପାରିବନି।
ହଁ ଯେହେତୁ ଆପଣ ଖାଆନ୍ତିନି ବିଲ୍ କୁଲ୍ ତ ଆଉ କୋଉଠି ଖାଇବେ?
ଦେଖିିଆ ଚିଙ୍ଗୁଡି ପଚାରିବେ ଯଦି ସେ ହଁ କହିବ
ଚିଙ୍ଗୁଡିକି ଆଗ ପଚାରିବେ କି ମୁଁ ତତେ ଖାଇବି।
ହଁ ସେ ଯଦି ହଁ କହିବ ତାହେଲେ ମୁଁ ଖାଇଦେବି କିଛି ନାହିଁ। ସେ ବାକି ହଁ କହିବା ଦରକାର ସେ ହଁ ନ କହିବା ପର୍ଯ୍ୟନ୍ତ ମୁଁ ଚିଙ୍ଗୁଡି ଖାଇବିନି ଏଇଟା ଜାଣିଥା ଚିଙ୍ଗୁଡି ପର୍ଯ୍ୟନ୍ତ ହଁ ନା କହିଛି ମୁଁ ତାକୁ
ଆପଣ କୁକୁଡା କ ଆପଣ କୁକୁଡାକୁ ପଚାରନ୍ତୁ ମୁଁ ତତେ ଖାଇବି ସିଏ ହଁ କହିବ।
କୁକୁଡା କୁ ମୁଁ କୁକୁଡା କୁ ପଚାରିବିନି ତା ସାଙ୍ଗରେ ମୋର କଟି ଅଛି।
ଆଉ ଆମ ଆମର ଯୋଉ କଣ କହିଲେ ମଟନ ଛେଳି
ଛେଳି ତ ସେ ସବୁବେଳେ ଖାଲି ମେ ମେ ହେଇକିରି ସେ ଜୁନ ତକୁ ଆଉ ଯାଇପାରୁନି ମୁଁ ତାକୁ କଣ କଥା
ସେ ମେରେ ରହିଯାଇଛି ବେଚାରା
ହିଁ ରହିଯାଇଛି ସେ ଜୁନ ପାଖକୁ ମୁଁ ତାକୁ ଯେତେ କହିଲେ ସେ ଯାଉନି ମୁଁ କାହି ତା ସାଙ୍ଗରେ କଥା ହେବି ତା ସାଙ୍ଗରେ ମୋର ଭଲ ନାଇଁ କୁକୁଡ଼ା ସାଙ୍ଗରେ ଖାଲି ମୋର ଟିକେ ସମ୍ପର୍କ ଥିଲା ଏବେ ଏବେ କଟି ଯାଇଛି।
ସମସ୍ତିଙ୍କ ସହିତ ଆପଣ ସମ୍ପର୍କ ରାତି ହଁ ହଁ ହଁ ଠିକ ଅଛି ଠିକ ଅଛି ମ୍ୟାଡାମ